ହ୍ୟାଲୋ।
ହଁ
ହଁ ଏଇଠି ବସିଛି ଆଉ।
ଆଉ ଟ୍ୟୁସନ କରୁଛ ପରା ତମେ?
ହଁ କରୁଛି ଟ୍ୟୁସନ୍।
ହଁ କୋଉ ଯାଏଁ ପଢିଚ?
କିଏ କହୁଥିଲେ ମୁଁ ଜାଣିପାରିଲିନି ଟିକେ?
କେତେ ଛୁଆ ଟିଉସନ୍ କରୁଛନ୍ତି ଏଇନା?
ମୁଁ ବର୍ତ୍ତମାନ ଏବେ କରୁଛି ପନ୍ଦରଟା ଛୁଆ।
ପନ୍ଦରଟା ଛୁଆ।
ହଁ
ଏ ସକାଳେ ନା ସଞ୍ଜବେଳେ କରା ହେଉଛି?
ନାଇଁ ସକାଳ ଟାଇମ୍ ରେ ତ ହୋଉନି ଗୋଟେ ଟାଇମ୍ କରୁଛି ଖାଲି ଏଇ ଚାରିଟା ବେଳକୁ।
ଛୋଟ ଛୁଆ ପାଠ ପଢେଇବା ବୋହୁତ କଷ୍ଟ ଆଉ ଦିଇଟା ଖଣ୍ଡେ ଛୁଆ ନେଉନ ଟ୍ୟୁସନ୍ କରିଦବ ଟିକେ ସନ୍ଧାବେଳେ।
ଅ ହଁ ପଠଉନାହାନ୍ତି ମୁଁ କଣ ମନା କରିବି।
ତାହାଲେ ଆସିକି ଦେଖ ଖିବ ଘରେ।
ଅ ଆପଣଙ୍କ ଘରୁ ତ ବୋହୁତ ଦୂର ହେଇଯାଉଛି।
ପାଖରେ ଗୋଟେ କୋଚିଙ୍ଗ ପାଖରେ ହେଲେ ହବନି?
ପାଖରେ ହଁ ଆପଣ ବୁଝାବୁଝି କରନ୍ତୁ ଦେଖିବା କୋଉଠି ସୁବିଧା ହୋଉଛି। ମୁଁ ସେଇ ଅନୁସାରେ ମୋର ଯୋଉ ପନ୍ଦରଟା ଛୁଆ କରୁଛି ସେଇଠିକି ନେଇଯିବି ଆଉ।
ଓ ହୋ
ସକାଳେ କେତେବେଳେ ଟାଇମ୍ ରେ କରୁଛନ୍ତି ଛୁଆଙ୍କ ଟ୍ୟୁସନ?
ସକାଳେ କରୁନି ସକାଳେ ପିଲା ଟ୍ୟୁସନ୍ ଯାଉଛନ୍ତି ନା। ଅଲଗା ଜାଗାକୁ ତ ଖାଲି ମୁଁ ଗୋଟେ ଟାଇମ୍ କରୁଛି ଉପରବେଳା ଚାରିଟା ବେଳେ ତିନି ଘଣ୍ଟା
ହଁ ହଁ କଣ କେତେ ପଇସା ନେଉଛନ୍ତି ଛୁଆଙ୍କୁ?
ଉଁ ଗୋଟେ ଛୁଆ ପିଛେ ସବୁ ସ୍କୁ ମାନେ କ୍ଲାସ ହିସାବ ରେ। ଦଶମ ପିଲାଙ୍କର ଟିକେ ଅଧିକ ନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ।
ବିରକ୍ତି ଲାଗୁନି ଏତେ ଛୁଆଙ୍କୁ ଟ୍ୟୁସନ୍ କଲାବେଳକୁ?
ନାଇଁ ଫାଷ୍ଟ୍ ଫାଷ୍ଟ୍ ବିରକ୍ତ ଲାଗୁଥିଲା। ଏବେ ଆଉ ବିରକ୍ତ ଲାଗୁନି ଆଉ ଅଭ୍ୟାସ ହେଇଗଲାଣି।
କଁ କହିଲେ?
କ କହିଲି ସନ୍ଧ୍ୟା କେତେ ଟା ରେ ଫ୍ରି ହେଉଛି? ରାତି ସାତଟା ବେଳକୁ
ନାଁ ସାତଟା ବେଳକୁ କଲେ ସୁବ ଶଭୁନି।
ମୁଁ କହିଲି ଆଉ ଘଣ୍ଟା ଟେ ଦେଖୁନ ଏକ୍ସଟ୍ରା।
ହଁ ସେଥିପାଇଁ ଟିକେ ଚାର୍ଜ ଅଧିକ ପଡିବ ଆଉ।
ସତେ।
ଆଉ ଦୁଇଶହ ଟଙ୍କା ଅଧିକ ପଡିବ।
ହ ଉଁ। ଛୁଆଙ୍କୁ ପଠାହବ ସାର୍।
କଁ କହିଲେ?
ଛୁଆଙ୍କୁ ପଠେଇ ଦେବି ସାର୍।
ହଁ ପଠେଇଦେବେ ସେମାନେ ଆସିବେ ଆମ ଘରକୁ ନା ମୁଁ ଯିବି ସେଠିକି?
ସେତିକି ଗୋଟେ ଆ ଆମ ଆ କାହିଁକି ଦଶ ପନ୍ଦରଣ ଟଙ୍କା ତ ସେଟା ପୋଛିକି
ଆ।
ଓଟ।
ଆପଣଙ୍କ ଗାଁରେ ଟିକେ ଅଧିକ ପିଲା ହେବେନି ଏ ଦିଟା ଆପଣ ଗାଁରେ ଟିକେ ଅ ଟିକ ପିଲା ହେବେନି ଦି ଜଣ ଛିଆ ହେବେ?
ହଁ।
ହୁଁ ଆଉ ଟିକେ ଅ ଆଉ ତିନି ଚାରି ଜଣ ଦେଖି ଦେଖିଦଉନାହାଁନ୍ତି।
ଏକୁଟିଆ ଆପଣ କରିପାରିବେ ଦଶ୍ କୋଡିଏ ଜଣ ଛୁଆ?
ନହେଲେ ମୁଁ ଦି ଟାଇମ୍ କରିବି ସକାଳ ଟାଇମ୍ ବି କରିବି। କାରଣ ମୋର ପନ୍ଦର କାରଣ ମୋର ପନ୍ଦରଟା ଛୁଆ ହେଇ‌ ଯାଉଛନ୍ତି ନା ଏଇ ଆମ ଗାଁ ପାଖାପାଖି ତ ଆପଣଙ୍କ ଗାଁକୁ ଗଲାବେଳକୁ ଛୁଆଙ୍କୁ ଟିକେ ବେଶୀ ଅସୁବିଧା ହେଇଯିବ।
କଁ କହିଲେ?
କୋଚିଂ କଲାଠୁ ଭଲ ହବ
ହଁ। ଯେ ଆଉ ଜଣେ ସାର୍ ଙ୍କୁ ନାଇଁ ନାଇଁ ମତେ ଠିକ୍ ହବ ଆଉ ଜ ଦି ହବ ଆଉ ଜଣେ ମୁଁ ମ୍ୟାଡାମ୍ ଙ୍କୁ ଯଦି ହବ ବୁଝିଦେବି ଆମେ ଦି ଜଣ ଯିବୁ ଆଉ।
ହଁ।
ଜଣେ ଏତେ ଜଣ ପିଲାଙ୍କୁ ଫୁଣି କଲା ବେଳକୁ ଟିକେ ଅସୁବିଧା ହେଇଯିବ। ଦି ଜଣ ଗଲେ ସୁବିଧା ହେଇଯିବ।
ପୁରା ଯେମତି ଭଲ କିି ପାଠ ପଢିକି ଭଲ
ଆପଣ ଯୋଉ ଛୁଆ ଦି ଜଣ କହୁଛନ୍ତି ସେମାନେ କଣ ପଢୁଛନ୍ତି କଣ?
ତଳ ଜରା ଫାଇପ୍ କ୍ଲାସ ପଢୁଚନ୍ତି ସିକ୍ସ କ୍ଲାସ।
ହଁ ହଁ ଫାଇବ କ୍ଲାସ୍ ପିଲାଙ୍କ ପାଇଁ ତ ମୁଁ ଚାରିସ ଟଙ୍କା ନଉଚି। ଫାଇଭ୍ ସିକ୍ସି ଦିଜ୍
ପଇସା ଭଲ ପାଠ ପଢିବା ଦରକାର ମେନ୍ କଥା ପଇସାରେ କଣ ଅଛି? ଛୁଆ ପା ପଢିବେ ପଇସାରେ କଣ ଅଛି ଭଲ ଫିଚର ହେଇଥିବା ଦରକାରେ ମାନେ ଛୁଆଙ୍କୁ ଯେମିତି ବୁଝେଇ ପାରୁଥିବା ଦର
ନାଇଁ ଆମେ ତ ଭଲ ପଢଉଚୁ ଆମେ ଗୋଟେ ଦିନ କ୍ଲାସ କଲେ ଆପଣ ଆସିକି ବସିବେ ଦେ ଖିବେ କୋଉ ଭଳିଆ ପାଠ ପଢଉଛୁ ଯଦି ଭଲ ଲାଗିବ ଆପଣଙ୍କ ପିଲାଙ୍କୁ ଆମ ପାଖକୁ ଛାଡିବେ। ଯଦି ନ ଭଲ ଲାଗିଲା ଆପଣ ଆଉ କୁଆଡେ ପଠେଇବେ ଆଉ।
ହ ହ। ନାଇଁ ଛୁଆ ଯଦି ପନ୍ଦର ଜଣ ଟ୍ୟୁସନ ହଉଛନ୍ତି ସେଇଭଳିଆ ହଉଥିବ ନା ଆଉ ତାଙ୍କ ଗାର୍ଡିଆନ୍ ମାନେ ଦେଖୁଥିବେ ସେଇଥିପାଇଁ ଛାଡୁଛନ୍ତି ନା ଆଉ।
ହଁ ହଁ। ନାଇଁ ମୁଁ ଭାବିଥିଲି ମଝିରେ ଗୋଟେ କୋଚିଂ କ୍ଲାସ ଖୋଲିବି। ଯାହାହେଲେ ଆଉ ଦି ତିନିଜଣ ମ୍ୟାଡାମ୍ ଙ୍କୁ ଆଣିକି ପନ୍ଦର ଜଣ ଧୀରେ ଧୀରେ ପିଲା ବଢୁଛନ୍ତି ନା।
ମ୍ୟାଡ଼ାାମ୍ ଅଲ୍ ଗା ଅଲ୍ଗା ମ୍ୟାଡ଼ାମ୍ ବି ବୁଝିଛି ସେମାନେ ଆସିକି ପିଲାଙ୍କୁ ଟ୍ୟୁସନ୍ ବି କରିବେ।
ହଁ ସେଇଟା ଠିକ୍। ପ୍ଲାନ୍ ଭଲ।
ହଁ ହଁ।
ଦିଜଣ ତିନି ଚାରି ଜଣ ହେଲେ ବି ଆରାମ। ହଁ
କ୍ଲସ ଅଲଗା ଅଲଗା ରହିଲାଣି ନା ଛୋଟ ଛୁଆଙ୍କୁ ମେନ କଥା ଛୋଟ ଛୁଆଙ୍କୁ ପା ଠ ପଢେଇବାଟା ଭାରି କଷ୍ଟ ଏଇ ଅ ଆ ଶିଖେଇବା ଟା।
ହଁ ହ।
ଏପଟେ ବଡ ପିଲା ବି ହେଇଯାଉଛନ୍ତି ଦଶମ ଶ୍ରେଣୀ ତାଙ୍କ ମାନ ତାଙ୍କ ମାନଙ୍କ ପାଠ ଭାରିଷ୍ଟ୍ରିଟ୍। ତାଙ୍କୁ ପୁଣି ନ ଦେଖିଲେ ହବନି।
ଠିକ୍ ଠିକ୍। ଛୋଟ ଛୁଆଙ୍କୁ ଟିକେ କଷ୍ଟ ପଡିବ ଆଉ ତାଙ୍କ ଦି ଚାର
ଆଜ୍ଞା ଆଜ୍ଞା।
ଯୋଉ ଷ୍ଟାଣ୍ଡାର୍ଡ ୱାନ୍ ଟୁ ରେ ପଢୁଛନ୍ତି ସେମାନଙ୍କୁ ଟିକେ ଅଧିକ ବୁଝେଇବାକୁ ପଡିବ।
ହଁଅ। ନା ଆମର ଇଂଲିସ୍ ମିଡିୟମ୍ ପିଲା ବି ଅଧା ପଢୁଛନ୍ତି ନା ଆପଣ ତାଙ୍କୁ ବି ଦେଖିବାକୁ ପଡିବ ତାଙ୍କ ଗାଡିଆନ ମାନେ ବହୁତ ଷ୍ଟ୍ରିଟ୍ ଅଛନ୍ତି।
ହଉ।
ହଁ ହଉ। ପିଲା ସବୁ ପିଲା ଭଲ ପାଠ ପଢୁଛନ୍ତି। ହଁ କେତେ ଜଣ ଦଉଛନ୍ତି କେତେ ଜଣ ଦଉନାହାନ୍ତି ଟିକେ ଢିଲା କରୁଛନ୍ତି।
ସେଇତ ଟିଚରଙ୍କ ମନ ଛାଡିଯାଏ ପଇସା ଟା ଠିକ ଟାଇମ ରେ ମିଳିଲେ ଟିଚର ପାଠ ପଢେଇବେ।
ହଁଅ। ତାପରେ ସ୍କୁଲ ରେ ବି ଏମିତି କମ୍ପ୍ଲେନ୍ ଆସିଥିଲା କି ପିଲା ପାଠ ପଢୁନାହାନ୍ତି ଟ୍ୟୁସନ ମାଷ୍ଟର ପାଠ ଦଉନାହାନ୍ତି।
ସ୍କୁଲ ଟାସ୍କ ପୁଣି ନିଜ ତମ ଯେ ପଢଉ ଥିବ ତା ଟାସ୍କ ତ ସବୁ କରିବାକୁ ପଡିବ ଆଉ।
ଭଲ ନମ୍ବର ରଖିବା ଦରକାରେ ଆଉ।
ହୁଁ ହୁଁ। ଆଉ ନମ୍ବର ନ ରଖିଲେ ଟିୟୁସନ ହେଲେ ଲାଭ କଣ।
ହଁଅ ହଁ। ସକାଳେ ମଣିଙ୍ଗ ଟାଇମ ଟା କେତୁଟା ବେଳେ କରୁଛନ୍ତି ଟିଉସନ? ହଁ ସୁବିଧା ଅଛି।
ହଁ କରୁ ମର୍ନିଙ୍ଗ ଟାଇମ ମୁଁ କରୁନଥିଲି ଏ ଛୁଆଙ୍କର କିଛି ପିଲା ଅଲଗା ଜାଗାକୁ ଟ୍ୟୁସନ ଯାଉଛନ୍ତି ଆଉ ଯୋଉମାନେ ଶିଶୁ ମନ୍ଦିର ରହିଲେ ସେମାନେ ସବୁ ତାଙ୍କର ସାଢେ ସାତ ରୁ ଏଗାରଟା ପର୍ଯ୍ୟନ୍ତ ତାଙ୍କର ସ୍କୁଲ ଅଛି ମର୍ନିଙ୍ଗ କ୍ଲା ଟାଇମ ରେ ସେଥି ପାଇଁ ମୁଁ ଚାରିଟା ବେଳେ କରିଦଉଛି ଚାର ରୁ ଛଅ।
ଆ ଭଲ।
ହୁଁ।
ଖାଲି କୋଚିଂ କଲେ ହବ ନା ଏକ୍ସଟ୍ରା କ୍ଲାସ ପୁଣି ଯିବ କାହା ଘରକୁ ପୁଣି ଟିଉସନ କରି।
ନାଇଁ ନାଇଁ ମୁଁ ଚାରିଟା ରୁ ଛଅ କରୁଛି ଫୁଣି ନଅଟା।
ଓହୋ। ମାନେ ଖାଲି ଘରେ କରୁଛ ଟିଉସନ ନା ଫୁଣି ପର୍ସନାଲ ଯାଉଛ ଘରକୁ ଟିଉସନ କରି।
ସେ ପର୍ସନାଲ କରୁଛି ଜଣଙ୍କ ଘରକୁ ଯାଇକି ବା ତାଙ୍କର ଦିଟା ଛୁଆ ତାଙ୍କୁ କରୁଛି ସାତଟା ରୁ ନଅଟା।
ଠିକ୍ ଠିକ୍ ଭଲ।
ହଁ।
ମାସକ ଯେମିତି ଆଠ ଦଶ ହଜାରେ ବାର ହଜାରେ ହେଇଯିବା ଦରକାର ଆଉ।
ହୁଁ ନାଇଁ ହେଇଯାଉଚି ପଇସା। କିଛି ଦଉଛନ୍ତି ଯୋଉମାନଙ୍କୁ ପର୍ସନାଲ ଦୋ ପର୍ସନାଲ କରୁଛି ସେମାନେ ଟିକେ ଅଧିକ ଦଉଛନ୍ତି ଆଉ।
ଓହୋ। ସେଇଟା ଠିକ୍।
ହୁଁ।
ଆଉ ଆଗକୁ କିଛି ପ୍ଲାନ୍ କର ଯେମତି ଅଧିକ ଜଣଣ ଛୁଆଙ୍କୁ ଟିଉସନ କରିବ ଆଉ।
ହଁ ଆଗକୁ ତ ଏଇ ପ୍ଲାନ୍ ଚାଲିଛି ଆଉ କୋଚିଂ ସେଣ୍ଟର ଗୋଟେ ବଡଟେ ଖୋଲିବି।
ହଁ।
ହଁ, ଆଉ ଦି ତିନି ଜଣ ମ୍ୟାଡାମ କି ସାର୍ ଯିଏ ହେଲେ ବି ଆସିବେ ପିଲାଙ୍କୁ ପଢେଇବେ ଆଉ।
ସେଇଟା ଭଲ।
ଦେଖାଯାଉ
ଗାର୍ଡିଆନ୍ ଙ୍କର କିଛି କମ୍ପ୍ଲେନ୍ ନାହିଁ?
ଗାର୍ଡିଆନ୍ ମାନଙ୍କର?
ହଁ।
ନାଇଁ ଗାର୍ଡିଆନ୍ ମାନଙ୍କର ଏମିତି କିଛି କମ୍ପ୍ଲେନ ନାହିଁ, ବାସ୍ କହୁଛନ୍ତି ଟିକେ ପିଲା ଉପରେ ନଜର ଦିଅନ୍ତୁ। ଆଉ ଟିକେ ଭଲ ପାଠ ପଢେଇବାକୁ ଚେଷ୍ଟା କରନ୍ତୁ।
ଖାଲି ଟିଚର ମାନଙ୍କୁ କହିଲେ କଣ ହବ, ତାଙ୍କ ଗାର୍ଡିଆନ ମାନେ ବି ନଜର ଦବା ଦରକାର ନା ଆଉ।
ହଁ ନାଇଁ ସେମାନେ ସ୍କୁଲ କୁ ଛାଡୁଛନ୍ତି ନା, ସ୍କୁଲ ରେ କଣ ସାର୍ ମ୍ୟାଡାମ ମାନେ ଏତେ ଦେଖିପାରିବେନି, ଯେତିକି ଟିଉସନ ମାଷ୍ଟର ଦେଖିବ। ବାପା ମା ଙ୍କର କଣ ଟାଇମ ହଉଛି କି।
ଟାଇମ ହଉନି ତଥାପି ଟାଇମ ଦବାକୁ ପଡିବ ଛୁଆଙ୍କୁ ନା ଆଉ।
ହଁ।
ଛୁଆଙ୍କୁ ଟାଇମ ନଦେଲେ ତାଙ୍କୁ ପଚାରିବ ପଚାରିବ କଣ ହେଠୁ ଟିଉସନ ରେ ପଢିକି ଆଇଲ। ଇସ୍କୁଲରେ କଣ ପଢିକି ଆଇଲ ତମେ ଯାହାହେଲେ ରିଭାଇଜ କରିବ ନା ଆଉ ଘରେ।
ହଁ।
ଆଉ ଖାଲି ଟିଉସନ ଛାଡିଦେଲେ କଣ ହବ।
ଯୋଉ ବାପା ମା ଦେଖୁଛନ୍ତି ଦେଖୁଛନ୍ତି, ଆଉ ଯୋଉ ବାପା ମା ଦେଖି ପାରୁନାହାନ୍ତି, ଆମେ ତାକୁ ଟିକେ ଦେଖୁଛୁ ଭଲସେ ଆଉ ପିଲାକୁ ଆଉ।
ହୁଁ। ସେଇଟା ଠିକ।
ହୁଁ।
ହଉ ତାହାଲେ ଏଇ ପ୍ଲାନ୍ ଟା କର ଗୋଟେ ଆଉ। ହଉ ତାହେଲେ ରଖୁଛି ଆଁ।
ହଁ ହଁ।